ହଁ।
ହୁଁ କୁହ।
ତମେ ଯୋଉଥା ହାଲ କହୁଛ ନା ପୁରା। ଯେମିତି
ଚମକି ପଡଛ କି?
ଚମିକି ବି କାହିଁକି ପୁରୁଣା କଥା ମନେ ପଡିେଇଯାଉଛି ଆଉ।
ପୁରୁଣା କଥା।
ହଁ।
ଆଉ କି ଏମତି ହା ଲୋକ ହେ କି ତମକୁ।
ଆଉ ତମେ ଯେମତି ତମ ଷ୍ଟାଇଲ୍ ରେ କରୁଚ ଭଲ ଆଉ।
ଭଲ୍ ଲାଗୁନି?
ହଁ ଭଲ୍ ଲାଗୁଛି।
ଆଚ୍ଛା। କିନ୍ତୁ ମତେ ତମ କଥା ଗୁଡା ଭଲ୍ ଲାଗୁନି, ମତେ ଯଉ ମୋ ଅଜା, ଜେଜେ ଏଇମାନଙ୍କ ସହିତ କଥା ହେଲା ପରିକା ଲା ଲାଗୁଚି।
ମୁଁ ପା ତମ ଜେଜେ ଜୁହାର ହଉନା ।
ଜୁଆର ହେବି।
ହଁ ମୁଣ୍ଡିଆଟେ ମାର ହଁ ସେ ପର୍ବ ପରାଣିରେ ନବ ଆଉ।
କେତେବେଳେ ଦବ ପରବ ପର୍ବାଣି ହେନେ ମୋ ଜେଜେ ମତେ ସବୁବେଳେ ପଇସା ଦିଅନ୍ତି।
ଆ ଅଜା ଦିଅନ୍ତି?
ମୁଁ କଁ ଅଜା ମୋ ମାମୁଁ ଘରକୁ ସବୁବେଳେ ଯାଏ, ଯେତେବେଳେ ଯାଏ ମୋତେ ପଇସା ଦିଅନ୍ତି, ମୁଣ୍ଡିଆ ମାରେ ସେତେବେଳେ ନା । ହାଁ ଜଉ ମୁଣ୍ଡିଆ ମାରେ ମତେ ପଇସା ଦିଅନ୍ତି ସମକୁ ସାମ୍ନାରେ ଥାଏ ନା।
ଭାବିବ୍ ଭାବିନିଅ ଅଜା ଆଉ ଜେଜ ଆଉ ଭାବନା।
ପଇସା ଦବ ତ?
ହଁ।
କେମିତି ଦବ ଘରକୁ ଆସିଲେ କାହିଁକି? ମୁଁ ଫୋନରେ କାହାକୁ ମୁଣ୍ଡିଆ ମାରେନି ମୁଁ ଯାହାକୁ ମୁଣ୍ଡିଆ ମାରେ ସାମ୍ନାରେ ମୁଣ୍ଡିଆ ମାରେ ସାମ୍ନାରେ ପଇସା ଆଣେ।
ହଁ ସେଇ ସାମ୍ନାରେ ପ ମୁଣ୍ଡିଆ ମାଇଲେ ସାମ୍ନାରେ ପଇସା ନବ ନା।
ଆଚ୍ଛା କୋଉଠି ମୁଣ୍ଡିଆ ମାରିବି?
ଆସ୍ ଘରକୁ ଆସିବାକୁ ପଡିବ।
ତମେ ତ ତମ ଘର ମତେ କହିନ ଅଜା ହବ ମୋର ହେଲେ ଘର କୋଉଠି ତମେ ଏଯାଏଁ କହିନ ମୁଁ ଆଉ କଁ କହିବି କୁହ ତମକୁ।
ଆ ପୋ ଥରେ ଆସିଲେ ତାପରେ ଆସିବନି ଥରେ ଦେଖିଦେଲେ ଘର ତାପରେ ଆସିବନି ।
ଘର ଦେଖିମୁ ତମର ତ କହିନ ଯେ ତମ ଘର କଉଠି। କଣ କହିବି ମୁଁ ଛାଡ।
ହଉ ଆଉ ଆସିବ ଏଥର ଆଉ ।
ହଉ ଆଉ ଆଉ କଣ ଖାଇଚ?
ଖାଇବି କଣ ଖାଇଆକୁ ହେଲାଣି ରାତିରେ ରୁଟି ଖାଉଚି ଆଉ।
ମା ବନେଇ ଦେଇଚନ୍ତି।
ହୁଁ ମା ବନେଇଚନ୍ତି। ରାତିରେ ସବୁଦିନ ରାତିରେ ରୁଟି ଆଉ।
ହୁଁ ଆମର ବି ସେମ ଆଜିକାଲି ତ ସମସ୍ତଙ୍କର ରୁଟି।
ହଁ ରୁଟି ତ ଏଥର ହେଇଗଲାଣି କାହିଁକି ନା ଭାତ ଆଉ ବେଶୀ ଟାଇମ ଖାଉନାହାନ୍ତି ।
ହୁଁ। ତମକୁ ତ ଷାଠିଏ ଖଣ୍ଡେ ହେଇଗଲାଣି ତମ ଦିଅରେ ଆଉ ବେଶୀ ଭାତ ବି ଯାଉନଥିବ ତମେ ଦିନକୁ ତିନି ଟାଇ ଯାଁକ ରୁଟି ହିଁ ଖାଉଥିବ।
ର ହଁ।
ଖାଲି ନ ଖାଲି ରୁଟି କ୍ଷୀର ଖାଅ ନା ଆଉ କଁ ବି ଖାଅ ସିଝାମିଝା ଖାଅ। ଦାନ୍ତ ଫାନ୍ତ ତ ପଡ଼ିଯିବନି ସବୁ?
ହଁ ସେମିତି ହେଲେ ଯଦି ସେମିତି କହୁଚ ତାହେଲେ ରୁଟିକି ମାନେ ଯଉ କ୍ଷୀରରେ ବିଅ ମାନେ ଅଧଘଣ୍ଟେ ଘଣ୍ଟେ ବିଜେଇ ରଖିଲେ କାହିଁକି ନା ଦାନ୍ତରେ ଆଉ ହଉନି ନା। ତାକୁ ଅଧଘ‌‍ଣ୍ଟେ ଘଣ୍ଟେ ରହିକି ପୁରା ନରମ ହେଇଗଲେ ଯାଇକି ଖାଉଚୁ ନହେଲେ ଖାଉନି।
ହୁଁ।
ଆଉ ଯାଉନି ତ ଆଉ ।
ଅଛି ଅଛି।
ଆଉ ରାତିରେ ଖାଉ ଖାଉ ଘଣ୍ଟାଟେ ପଳଉଛି ମାନେ ସେ ରଖି ଦଉଛନ୍ତି ତାପରେ ଯାଇ ଖାଉଛି ଆଉ ହଁ। ଏଇ ତମର କଣ ରୁଟି ଆଉ ନା ଆଉ କଣ?
ଆମର ଆଜି ହେଇଛି ରୁଟି ଚିକେନ ପସନ୍ଦ ନା ତମକୁ? ଆଜି ବୁଧବାର୍ ବୁଧବାର୍ ବୁଧବାର୍। ବାର ଭୂଲି ଯାଉଛ କି?
ନା ଆଜି ଖାଲି ଅଣ୍ଡା ଖାଇଛୁ ତ ସେ ବାର ମନେ ପଡୁନି।
ହ ଆଜି ଛୁଆକୁ ଖାଇଛ ମା କୁ ଆଉ ଖାଇନ ନା ମୁଁ ମା କୁ ଖାଇଦେଇଛି। ତମେ ଛୁଆ ଖାଇଛ ମୁଁ ମା କୁ ଖାଇଦେଇଛି ଆଉ। ହୁଁ ଯୋଉଟା ହେଲେ ତ ଗୋଟେ ହଉଛି ଆଉ କ ନା କଣ?
ହଁ
ହୁଁ ଉଁ
ଆଜି ଟିକେ ଭଲ ଲାଗିଲାନି ଆଜି ଖାଇବାକୁ ଇଛା ହେଲାନି।
ଆଚ୍ଛା ଆଚ୍ଛା।
ଏ ଖରା ହେଲାଣି ଖରା ନା ଆଜି ଟିକେ ଖ ଖରା ହଉନି ନା।
ଆଜି ଖରା ହଉନି ଆଜି କେତେ ଜୋରରେ ଖରା ହେଇଥିଲା ଆଜି କେତେ ଜୋର ସେ ଗରମ ହଉଥିଲା ଆ ଖରା ହଉନଥିଲା ଆଜି।
ହଁ ମାନେ ସେଇ ଖରା ଗରମ ରୁ ମାନେ ଏତେ ଯୋଉ ହେଭି ଖାଇବା ଖାଇବାକୁ ଇଚ୍ଛା ହଉନି।
ରାତିରେ ବି ଭ ଆରାମସେ ଖାଇହବ ନା। ତମେ ଯୋଉ ସାଙ୍ଗ ମାନଙ୍କ ସହିତ।ତମ ସା ଯୋଉ ମାନଙ୍କ ସହିତ ଯୋଉ ଯୋଉ ଚିକେନ ଫିସ୍ ଟା କର ଦେଶୀ ଚିକେନ ଟା ସେଇଟା କୋଉ ଟାଇମ ରେ କର ଦିନରେ କର ନା ରା ଶ୍ରୀ ବର
ହଁ ଦିନରେ ମାନେ ଏଇ ଖରାଳ ଟାଇମ ର ଗୋଟେ ଜାଗାରେ ପୁରା ଆମ୍ବ ଗଛ ଥିବ ସେଇଠି ଆମ ନଈଟା ବି ଯାଇଥିବ ସେଇଠି ଗାଧଉ ସେଇଠି ଖାଇବୁ ସେଇଠି
ଆ ସେଇଠି ଆଉ ବିଛଣା ବିଛଣା ନେଇ ତ ସେଇଠି ପକେଇକି ଶୋଇବ ଚାରିଟା ବେଳକୁ ଏକାଥରେ ଆସିବ ଆଉ। ନା ଖେଳିବ କେତେ ବି ଫୁଲ୍ ଚାରିଟା ବେଳକୁ ପୁଣି କ୍ରିକେଟ ଫ୍ରିକେଟ ଖେଳିବ ଏକା ରା
ହଁ ସେଇଠି ମାନେ ଯୋଉ ଟିକେ ଜଷ୍ଟ ପଛକୁ ଘୁଞ୍ଚି ଯୋଉ ମାନେ ସେଠି ହାଣ୍ଡି ଫାଣ୍ଡି ଥୋଇଦେବୁ ଆଉ ପଡିଆକୁ ପଳେଇ ଆସି ଖେଳିବୁ। ଫୁଣି ଏକାଥରେ ସନ୍ଧ୍ୟାବେଳେ ଆସିବୁ ଆଉ।
ହଁ ଆଉ ଭଲ ଆଉ। ସେଇଠି ନଈ ସେଇଠି ଗାଧେଇବ ଖାଇବ ଶୋଇବ ସବୁ ବିଛଣା ଖାଲି ଗୋଟେ ଘରୁ ନେଇଯିବ ହାଣ୍ଡି ଡେ଼କଚି ନଉଛ। ବିଛଣା ଗୋଟେ ନେଇଯିବ।
ନା ସେଠି ହଁ ସେଠି ମାନେ ପଟି ସବୁବେଳେ ଆଭେଲେବୁଲ।
ହୁଁ ପଟି
ଏଇ ଯୋଉ ପଟେ ଯୋଉ ନାହିଁ ଏ ଯୋଉ ବିସ୍କୁଟ ଏଇ ଯୋଉ ଇଏ ମ ପଟିି ଗୁରା ମ
ଗୋଟେ ବେଲେ ପେଟି ଯଉ ଏଇ ଯୋଉ ମାଲ ଫାଲ ଯୋଉ ଆସେ ଯୋଉ ଫଳ ଫଳ ଯୋଉ ପେଟି ଫେଟି ଯୋଉ?
ହଁ ବାସ୍ ବାସ୍ ବାସ୍ ସେଗୁଡା ସେଗୁଡା
ସେଇଗୁଡାକ ଏଇଠି କଣ ଗୋଦାମ ଅଛି କି ଫଳ ଗୋଦାମ?
ଆମର ଏଠି ଯୋଉ ମାନେ ଛକରେ ଗୋଦାମ ଯେ ମାନେ ଘର ପାଖରୁ ଜଷ୍ଟ ପାଞ୍ଚ ମିଟର ଦୂରରେ ଏ ଗୋଦାମ ଅଛି ସେଠୁ ଯା ନେଇ ଆସିବୁ ଆଁ ନେଇକି ନେଇ ଆସୁ ସେଠି ପାକେଇ ଦେବୁ ଆଉ।
ତମ ଘରଠାରୁ ନଈ କେତେ ଦୂର?
ନଈ ମାନେ ଆମ ଘର ଯୋଉଠି ଅଛି ମାନେ ଗାଁ ଟା ରୋଡ ଏପଟ ଅଛି ରୋଡ଼ ସେପଟ ହେଉଛି ଖେଳ ପଡ଼ିଆ ପୋଖରୀ ଆଉ ଆଉ ଟିକେ ଆଗକୁ ଗଲେ ରେ ମାନେ ନଈଟା ଯାଉଛି। ସେଇଠି ମାନେ ପୁରା ଆମ୍ବ ଗଛ ତ ଗୋଟେ ପୁରା ଧାଡି ହେଇକି ଅଛି ପୁରା ଛାଇ
ହୁଁ।
ହଁ ମାନେ ଗୋଟେ ଲୋକଟେ ଲଗେଇକି
ଆମର ଯୋଉ ଅଛି ଆମର ଯୋଉ ନଈ ଅଛି ତୁମର ସବୁ ନଈ ଏପାରିରେ ହଉଚି ଓସ୍ତ ଗଛ ଖାଲି ଓସ୍ତ ଗଛ। ହେଲା ଆଉ ନଈ ସେପାରୀରେ ହଉଛି ଖାଲି କାଜୁ ଗଛ ଆଉ ବରକୋଳି ଗଛ ଜାଣିଥିବ। ତ କୁଦରେ ଯେଉଁ କୋଳି ଗଛ ହୁଏ। ଖାଲି ସେଇ ଗଛ
ଓହୋ ତମର ଆଡେ ଜାମୁ କୋଳି ଜାମୁକୋଳି ହୁଏ ନା?
ହଁ ହୁଏ ଆମ ଆଡେ ଅଛି ବହୁତ ଗଛ ଜାମୁକୋଳି ଗଛ। ତମ ଆଡେ ଅଛି ନା?
ଆମର ଅଛି କିନ୍ତୁ ଦି କିଲୋମିଟର ଯିବାକୁ ପଡିବ।
ଓ ଆମର କିନ୍ତୁ ପାଖରେ ଅଛି। ଆଉ ବହୁତ ମିଠା ଜାମୁକୋଳି ଖାଇବାକୁ ବହୁତ ଭଲ ଲାଗେ। ଗଛ ଚଢି ଶିକିଛନା।
ମାନେ କୁହନା କୁହନା ମାନେ ଯେତେବେଳେ ସ୍କୁଲ୍ ଟାଇମ୍ ରେ ଥିଲି ଚାର୍ଟା ହବ ମାନେ ବ୍ୟାଗ ଫୋପଡା ହବ ଚାଲ।
ହୁଁ। ଚାର୍ଟା ହବ ମାନେ ଚାର୍ଟା ପର୍ଯ୍ୟନ୍ତ ଆପେକ୍ଷା କର ତା ପୂର୍ବରୁ ଯାଓନି। ଖସନି କେବେ ଲୁଚିକି ଯାଇନ। ବାଉଣ୍ଡରୀ ଦେଇକି କି ଯାଇନ।
ନା ମାଡ ଖାଇଛି।
ଖାଇଚ ତ।
ଚ।
ସ୍କୁଲ୍ ବାଉଣ୍ଡୁରୀ ତଳୁଆ ଥିଲା ନା ଉଁଚ୍ଚା ଥିଲା।
ନା ସେତେବେଳେ ମାନେ ବାଉଣ୍ଡୁରୀ ତ ଥିଲା। କିନ୍ତୁ ଯୋଉ କାନ୍ଥ ନଥାଏ ନା ଯୋଉ ଝରକା ଥାଏ। ତ ସେପଟ ମାନେ ସେଇ ଟା ବାଉଣ୍ଡୁରୀ ମାନେ ତା ପର ବାଉଣ୍ଡୁରୀ ନଥାଏ। ତ ଆମେ କଣ କରୁ ନା ଖରାଳ ଟାଇମ୍ ରେ ଯେଉଁ ଟାଇମ୍ ରେ ଖରାଳ ଟାଇମ୍ ରେ ସେଇ ବାଟେ ବ୍ୟାଗ୍ ଗଳେଇ ଦେଉ। ଏପଟେ ବୁଲିକି ପୁଣି ପଲେଇବୁ।
ସବୁ ସ୍କୁଲ୍ ରେ ସେମିତି ଗୋଟେ ଗୋଟେ ଜାଗା ଥାଏ। କି ବାଉଣ୍ଡୁରି ପୁରା ଉଁଚ୍ଚା ଉଁଚ୍ଚା ହେଇଥିବ କିନ୍ତୁ ପଛ ପଟୁ ଗୋଟେ ଗୋଟେ ଜାଗା ଥିବ ଯୋଉ ପଟେ କି ଗଳିକି ଯାଇ ହବ। ସବୁ ସ୍କୁଲ୍ ରେ ସେମିତିଆ ଗୋଟେ ବାଟ ଥାଏ ନାଇଁ କି। ଆମ ସ୍କୁଲରେ ବି ଥିଲା। ଆମର ଯଦି କ୍ଲାସ୍ ଥିଲା ଆମ କ୍ଲାସ୍ ରେ ଆମ ବାଉଣ୍ଡୁରୁ ଦିଟା ଖଣ୍ଡେ ପଥର ଆମ କ୍ଲାସର ପିଲାମାନେ ଉଠେଇ ଦେଇଥିଲେ। ମାନେ ଦିଟା ପଥର ପୁରା ଶାବଳରେ ତାଡିକି ଭାଙ୍ଗିି ଦେଇଥିଲେ। ଆମ ସ୍କୁଲ୍ ପାଖରେ ରହୁଛନ୍ତି ଆମର କିଛି ସାଙ୍ଗ ଘର ସ୍କୁଲ ଛୁଟି ହେଲା ପରେ ବ୍ୟାଗ୍ ନେବାରେ ଯେ ଅସୁବିଧା ହେଲା ବୋଲି ସେ ଦିଟା ଖଣ୍ଡେ ପଥର ଓଲଟେଇ ଦେଇଥିଲେ। ବାହାର କରି ସେ ଉଠେଇକି ଗଡେଇ ପକେଇଥିଲେ। ସେତେବେଳେ ତ କ୍ୟାମେରା ଲାଗିିନଥିଲା ନା ଆଉ ସ୍କୁଲରେ। ଆଉ କିଏ କାହିଁକି ଜାଣିବ କିଏ ଏମିତି କଲା। କିଏ କାହିଁ ଜାଣିବ ଆଉ କିଏ କରିଛି ବୋଲି ଦିଟା ଖଣ୍ଡେ ପଥର ଗଳେଇ ପକେଇଚି କି ଆଉ ବ୍ୟାଗ୍ ନେଇକି ଯିବାରେ ଆମକୁ ସୁବିଧା ହବ ବୋଲି।
ଆ ବଢିଆଉ।
ଆମର ଯୋଉଠି ସ୍କୁଲ୍ ଆମ ସ୍କୁଲ୍ ପାଖରୁ ମାତ୍ର ଶହେ ମିଟର ହଉଛି ନଈ। ମାନେ ଗୋଟେ ବନ୍ଧ ଜାଣିଥିବ ତ ନିହାତି।
ହଁ ହଁ ହଁ ହଁ।
ବନ୍ଧ ଏପଟେ ଆମ ସ୍କୁଲ୍ ବନ୍ଧ ସେପଟେ ନଈ।
ବୁଝିପାଇଲି ଯୋଉ କୋଉ କଥା କହୁଚ।
ବୁଝିପାରିଲ ତ।
ବୁଝିଲି ବୁଝିଲି ବୁଝିଲି। ନାଇଁ ସେ ମାନେ ଆମେ ଯୋଉ ଥିଲୁ ପ୍ରଥମ ରୁ ସତମ ଯାଏ ସେତେବେଳେ ମାନେ ସେ ଜା ଲୁଚିକି ଯାଇ ହଉଥିଲା। ତାପରେ ଯୋଉ କା ଆଁ ଅଷ୍ଟମ ରୁ ଯୋଉ ଦଶମ ଆସିଲୁ ସେତେବେଳେ ଆଉ ଯାଇ ହେଲାନି।
କାଇଁ।
ସେତେବେଳେ ପୁରା ଷ୍ଟ୍ରିଟ୍ ଥିଲା। ନା ସେତେବେଳେ ଟିକେ ପ ପାଠ ପଢା ମୁଣ୍ଡରେ ପସିଗଲା। ଟିକେ ପଢିଦେଇକି ଟିକେ ଭଲ ଟିକେ ମାର୍କ ଫାର୍କ ର ଯାଉ।
ଆଉ ଭଲ ମାର୍କ ରଖ।
ହଁ ସେଇଭଳିଆ ଆଉ।
ଭଲ ମାର୍କ ରଖିବ ବୋଲି ଆଜି ଏଠି ଝିଅଟେ ସହିତ ଗପୁଛ ଫୋନ୍ ରେ ନା।
ନା ହେଟା ତ କାର୍ଯ୍ୟ ପାଇଁ।
ସେମିତି ତମେ କ କଥା ହବନା କଣ। ତମ ଲାଗୁଛି କୋଉ ଜିଅ ମୋ ସହିତ କଥା ହବ।
ମତେ ତ ଲାଗୁଚି।
ଲାଗୁଛି।
ମତେ ତ ଲାଗୁଛି।
ତାଲେ ମତେ କେହି ମିଳୁନାହାନ୍ତି।
ମିଳୁନାହାନ୍ତି ମିଳିମିଳି କେ ତମେ ଛାଡୁଛ, ମିଳୁନାହାନ୍ତି।
ନା ସିଏ ତ ଭାଗ୍ୟରେ ଥିଲା ନଥିଲେ ମିଳିବନି କଣ କରିବା।
ଭାଗ୍ୟରେ ନଥିଲେ ମିଳିବନି। କି ତମେ ଭାଗ୍ୟରେ କେତେ ରଖିଥିବ କିଏ ଜାଣିଲା କଣ କହୁଛ ତମେ?
ଯଦି କିଏ ଲାଷ୍ଟରେ ଭାଗ୍ୟରେ ଭଲରେ ଥିବ ପରେ ପରେ
ହଁ କହିପାରିବାନି ଦେଖିବା କଣ ହଉଛି ଆଉ ନା କଣ?
କିନ୍ତୁ ଏବେ ହଁ ଆଜି ଆଜି ମ ଇଏ କହିଲ କାଲିକି ଯ
ହଁ ଆଜିିକି କାଲିକି ଯାଉଛୁ, ଆମେ ଯୋଉଟା ନଉଛନ୍ତି ଭିତରୁ ଯୋଉ ନିଶ୍ଵାସ ସେଇଟା ଫେରକୁ କିଛି ବିଶ୍ୱାସ ନହଁ ଆଉ କଣ କହିବା।
ହୁଁ ଠିକ କଇଲ।
ହଁ।
ସେଇ ତ ସେଇଥିପାଇଁ ତ ତା ପୂର୍ବରୁ ଟିକେ କଥା ହେଇଗଲେ ଟିକେ ଭଲ ଲାଗଛି।
ହୁଁ ଆଛା ଆଉ ସେଭି କରନା?
ଆଁ?
ଶେଭିଂ କରନା?
ହଁ ସେମି ଚାଲିଛି ହୁଁ ଚାଲଛି।
କାଇଁ କର ତମେ ସେ
କଣ କହିଲ?
ତମେ ସେଭିଂ କଣ ପାଇଁ କର?
ମାନେ କୋଉ ସେବିଂ ଗାଡି ସେବିଙ୍ଗ ନା ପଇସା ସେଭିଂ?
ପଇସା ସେଭିଂ ଗାଡି ସେଭିଂ କର ତମେ?
ନା ନା ନା ମୁଁ ଯୋଉ ତମେ କହିଲ ନା ସେଇଟା, ମୁଁ କଣ ପାଇଁ ଭାବିଲି ମାନେ ପଇସା କଥା କହୁଛ?
ହଁ ନିହାତି ପାଠଶଟ ପଢି ସାରିଲା ପରେ ଘର ଲୋକ ତମେ ଯେତେବେଳଳେ କହୁଛ କଥା ହେବା ପାଇଁ ତଣେ ତମ ସହିତ କଥା ହବ ତମ ପାଖରେ କିଛି ଥିବା ଦରକାର କି ନାଇଁ?
ହଁ ସେମିତି ସେମିତି ବୁଲିବାକୁ ପଇସା ହେଇଯିବ।
ସେମିତି ବୁଲିବା ପାଇଁ ପଇସା ହେଇଯିବ, ବାକି ଆଉ ସବୁ ପାଇଁ?
ଆଉ ଆଉ ସବୁ ପାଇଁ ଭାବିବାକୁ ପଡିବ ଆଉ।
ଭାବିବାକୁ ପଡିବ ତା ପୂର୍ବରୁ ପ୍ରିପେୟାର ହବାକୁ ପଡିବ କି ନାଇଁ?
ହଁ ବା ଯଦି ଜଣେ କିଏ ମିଳିବ ଯଦି ମିଳିବ।
ମିଳିଗଲା ପରେ ପ୍ରିପେୟାର ହବ। ପ୍ରିପେୟାର ଥିଲେ ଜଣେ ମିଳିବ ନହେଲେ ମିଳିବନି ତ ଗୋଟେ ବାହାଘର ଯେତେବେଳେ ପ୍ରସ୍ତାବ ଆସେ ଆଗେ କଣ ପୁଅ ବାହା ହେଇ ସାରିଲା ପରେ ପୁଅ କାମ କରିବ କୁହନ୍ତି କି?
ତା ପାଇଁ ତ ବହୁତ ଟାଇମ ଅଛି।
କୁହନ୍ତିନି କଣ କରୁଛି ପୁଅ କାମ ଦେଖିକି ଝିଅ ଘର ପ୍ରସ୍ତାବ ଆସେ, ପୁଅ ଟା ଇଆ ପଡୁଛି ଏମିତି ଆଡେ ପ୍ରତାବ ଦେଲେ ପୁଅ ମନକୁ ଯିବ ଛୁଇଟା କୁହନ୍ତି କି ନାଇଁ?
ହଁ ସେମିତି ହେଲେ ତା ପାଇଁ ବହୁତ ସମୟ ପଡିଛି।
ହଁ।
ସେମିତି ହେଲେ ବହୁତ ସମୟ ପଡିଛି।
ହଁ,
କିନ୍ତୁ ଏବେ ତ ମନେ ହଉଛି, କଥା ହେବାକୁ କେହିତ ମିଳୁନାନ୍ତି ଆଉ
ଗଲା ଆଉ କଣ ହଁ ଆଉ କଣ ମିଳ ବୟସ ହେଇଗଲାଣି, ତମକୁ ଷାଠିଏ ଆଉ କେବେ ପକ ଗପିିବ,
ହ। ହେଲେ ଦଶ ବର୍ଷ କଥା ହେଇଗଲେ ଆଉ ଦଶ ବର୍ଷ ପରେ ବାହା ହେ ଚଳିବ
କଣ ଅଶିଆଳକୁ ବାହା ହବ ନା କଣ? ବା ବାହା ହବଟା ତାଙ୍କୁ ମଶାଣି ନବା ପାଇଁ ଦି ଜଣ ଲୋକ ଦରକାର ସାହାଯ୍ୟ କରେ ଆଉ ଦି ଜଣ ଲୋକ ହଉନାହାନ୍ତି ସାହାଯ୍ୟ କରିବେ।
ସେ ଗୋଟେ ସପୋଟ ମିଳୁଛି ଆଉ।
ହୁଁ।
ଆଉ ତାପରେ କଣ ନା ଖରାପ ପାଇଁ ଭାବିବ ସତକଥା ସତ ଯୋଉ
ଆଛା ହଉ ଆଉ।
ଆଉ
ହଉ ଆଉ ଆଉ କଣ କୁହ?
କହିବି କଣ କଟିଯିବ ଆଉ।